ହାଲୋ। ହଁ କଣ କରୁଚ?
ବସୁଚି ମୁ ସିଏ ଏନା ସାରିଲି। ରୋଷେଇ ସାରିକିନା-ଆ ବସିଛି ଆଉ। ଚିଁ ଝିଅ ଟିଉସନ ଯାଇଛି। ଟିଉସନ ରୁ ଆସିବ! ଆସିଲେହେଠୁ ଖାଇବୁ ଆଉ।
କଣ ଆଜି ରୋଷେଇ?
ରୋଷେଇ-ଇ ହେଇଛି-ଆଁ ଆ ରୁଟି ହେଇଚି। ଇ-ଇଁ ଆଜିଁ ଶନିବାର ନା ଆଜି ଭାତ ନାହିଁ। ତାପରେ ବର୍ଷା ଦିନ ହେଲାଣି ଯେ ଆମର ରୁ ଟି ହଉଛି ରାତିରେ, ରୁଟି କରିଦେଇକି ଆଉ ଛତୁ କୁ-ଉ ଆଣିଥିଲେ ଯେ ତାକୁ ଉମ ଟିକେ ମସଲା ଦେଇକିନା ତାକୁ ଜୁକଜୁକିଆ କରିଦେଇଚି। ତାକୁ ମସଲାଁ ଛତୁକୁ କଣ କରିଛି ନା ଛିଣ୍ଡେଇଦେଲି ଛୋଟ ଛୋଟ କରିକି ନା। ତାକୁ ଭାଜିଦେଲି ତେଲରେ ସେଇଟୁ ଆଳୁ ବି ସରୁ ସରୁ ପୁରା ଚୂନ ଚୂନ କିନି ସରୁ ସରୁ କାଟିଦେଲି। କାଟି ଦେଇକିନି ତାକୁ ମସଲା କଷିଲି ଅଦା ରସୁଣ ପେଷ୍ଟ ଦେଇ ଦେଇକିନା କସି ସି ଲି। ଅଦା ରସୁଣ ଦେଇକିନା ତାପରେ କଶି ଦେଇକିନା ନଙ୍କା ଗୁଣ୍ଡ। ହଳଦୀ ଗୁଣ୍ଡ ଲୁଣ ପକେଇ କି ଟିକେ। କଷିଲି ପାଞ୍ଚ ଦଶ ମିନିଟ ତାପରେ ଏ ମସଲା ଗୁଣ୍ଡ ଦେଲି। ଆଁ ଧନିଆ ଜିରା। ଉଁ ଆଉ ହୁଁ ମୁ କଣ। କି ମସଲା। ହଁ ବଇଚୁର ଗୁଣ୍ଡ ଲୁ ଏମତି ଦେଇକିନା ତାକୁ କଶି ସି ଲି ମସଲା କୁ ଟମାଟୋ ପୋ ଛୋଟ ଛୋଟ। ପିସ୍ କରି ଦେଇଥିଲି ତାକୁ ବି କଷିଦେଲି। ଆରୁ ଛତୁ ଆଳୁ ଏକା ସାଙ୍ଗେ ପକେଇଦେଲି। ଆଉ ଟିକେ ଟିକେ ପାଣି ଦେଇକି ଜଷ୍ଟ ଟିକେ ପାଣି ଦେଇକିନା ତାକୁ କଷି ଦେଇକି ନା। ମୋଗୁଡେଇ ଦେଲି। ଆଉ ସିଝି ଗ ସିଝି ହେଲାଠୁ ଟିକେ ପାଣି ଦେଇକିନା ତାକୁ କଷା ଟାଇପ ର କରିଦେଇକିନା। କାଢି ଦେଲି ହେଇଟୁ। ପୁଣି ଆଉ ଗୋଟେ ହଉଛି ପୋଟଳ ଏଇ ମ ହଁ ତରକାରୀ କରଛି। ପୋଟଳକୁ ଭାଜି ଦେଇକିନା ସେମତି ମସଲା ଦେଇକି କଷି ଦେଇକିନା କରି ଦେଇଛି। ତାପରେ ପନିର ଆଣିକିନା ଆଣିଥିଲେ ଯେ ତାକୁ ଛୋଟ ଛୋଟ କ ରି କାଟି ଦେଲି।
ହ
ତେଲ ରେ ଆଳୁ। ପକେଇଲିନି ସେମିତି ତାକୁ ଏମତି ମସଲା ଗୋଳେଇକିନା। କଶି ଦେଇକିନା ତାକୁ କରିଦେଇକି ଆଉ ରୁଟି ଆଉ। ତମର କଣ କରିଚ।
ଆଜି ଆମର ହେଇଛି ରୁଟି। ଅଟା ଦଳି ଦେଲି ଆମେ ତ ଦି ତିନି ଜଣ ଜମା। ଅ ତାକୁ ଅଟା ଟିକେ ଅଳ୍ପ ପାଣି ଦେଇକି ତା। ଲୁଣ ପକେଇଦେଲି ଲୁଣ ପକେଇକି ସେଇ ଅନୁସାରେ ତିନି। ଚାମଚ। ଚ କି ଚାରି ଚାମଚ ଭିତରେ ଉଁ ପକେଇଲି ଅଟା ଗୁଣ୍ଡ। ଅଟା ଗୁଣ୍ଡ ପକେଇକି ତାକୁ ଦଳିବଦେଲି ଆଉ ଦଳି ଦେଇକି ଥୋଇଦେଲି। ତାପରେ ସବୁ ପନିପରିବା ଭେଣ୍ଡି। ଝୁଡ଼ଙ୍ଗ ଆଳୁ କନ୍ଦମୂଳ। ଆ ମାଟି ଆଳୁ। ଆଉ ହୁଁ ଆଁ ସେ। ଅମୃତଭଣ୍ଡା ଥିଲା ଫାଳେ ତାକୁ ଉଁ ଚିରୁଡେ ଖଣ୍ଡେ କାଟିକି ପକେଇଲି ସବୁ ଏମିତି ମିକ୍ସ କରିକି ସବୁ ମିଶେଇ। ସବୁ ଟମାଟୋ ହେଥିରେ ଗୋଟେ ପକେଇ ଦେଲି। ଏଁ ତାକୁ ପିଆଜ ଅ କଡେଇ ବସେଇ ଦେଲି ତେଲ। ଲଙ୍କା ଜିରା। ଆଁ ପକେଇ ଦେଲି ତାପରେ ପିଆଜ ଟିକେ ବେଶୀ ପରିମାଣରେ ଦେଲି। ଉ ତାକୁ ସେମତି ଯେମତି ତାତି ଆସିଲା ଯେମତି ହେଇ ଆସିଲା ଟିକେ ଏଇ ଯୋଉ ସବୁ କୁ କାଟି କୁଟାକିରି ସବୁ ଧୋଇକି, ଗୋଟେ ଅଲଗା ଆ ଛାଣି ଦେଇଥିଲି, ଛାଣି ଦେଇଥିଲି, ସେ ପାଣି ମରି ଯାଇଥିଲା। ତାକୁ ପକେଇଦଲି, ତାକୁ ପକେଇ ଦେଇକି- ହଳଦୀ ଲଙ୍କାଗୁଣ୍ଡ ଆଉଁ ମିଟ୍ ମସଲା ଟିକେ, ଚିକେନ ମସଲା ଟିକେ, ମ୍ୟାଗି ମସଲା ମସଲା ଟିକେ, ପକେଇ ଦେଇକି ତାକୁ ଘୋଡେଇ ଦେଲି ତାପରେ ପାଞ୍ଚ ମିନିଟ ଗଲା ପରେ ପୁଣି ତାକୁ ଏକଡ ସେକଡ କରିଦେଲି, ଏକଡ ସେକଡ କରିଦେଇକି ଉଁ ତାକୁ ପୁଣି ଘୋଡେଇଦେଲି, ଘୋଡେଇ ଦେଲା ପରେ, ତେଲ ସ ପିସାଟ ଥିଲା। ତେଣୁ କିଛି ସମୟ ପରେ, ସେଇଟା ଭଲ ମାନେ ହେଇ ଆସିଲା, ହେଇ ଆସିଲାଠୁ ଭଲ ଦେଖାଗଲା, ଯେମତି -ଲାଲ ଲାଲ ହେଇକି ଭଲ ଦେଖା ହେଲା, ସିଝି ଯାଇଥିଲା ସବୁ, ଭଲ ଦେଖା ହେଲା, ଏମିତି ଖାଇଲୁ। ରଖିଦେଇକି, ଉ ତାପରେ ଖାଇଲୁ ଆମେ ଆଉ ତମର ଆଉ କଣ କେମିତି କଲ?
ଆଜ ମ କଖ ହୁଁ ତାର ପଶ ହେ ତାକୁ ନିର୍ଣରେ ସେବେଳେ ରାଜ ଦେଲ ଦଜିିଦ ପା ଦେଇ ନା ଆ ଆଳୁକୁ ଚିିକେଇକିଥିଲି ତାକୁ ଛଡେଇକି ଦେଇଦଲି
େର ଚାମଚେ ଖଣ୍ଡୋମଚେ ଆଉ କ ଆଉ ଦେଖ ଜାଣିଛ ଆଉ ଦେଇଦେଇକିନା ତାକୁ ପିଆଜ କକେଇକି କଷି ଦେଇେଇକି ଆଉ ଅଦା ରସୁଣ ପେଷ୍ଟ ଦେଇକି ଆଉ କସିଲି, ପାଞ୍ଚ ଦ ସେମିତି ମ ମସଲାକୁ, ତାପରେ କସିଲା ପରେ, ଏବେୁ ଆଣ ହ ପପ ବୋଲି ବଗିରି ଖସି କଷ ସାରିଲା ପରେ ଆଡୁ ପୁଣିେସା ସୁ ପକେଇ କଷି ଦେଇକି
ି ଆଡୁ ହେ ବଲା ହୁଡକୁ ଟମାଟା ଦେଇସିଲ ହ ବ ବ
ମୁଁ କହି ଚୁଡ଼ା, ଚୁଡା କ୍ଷୀରି କେମିତି ହୁଏ ଜାଣିଛନ୍ତି ନା?
ହୁଁ, ସେଇଟା କେବେ କରିନି ତ ଆପଣ ଜାଣିଛନ୍ତି?
ହଁ ଜାଣିଛି, କହୁଛି ଚୁଡା ଚୁଡା କୁ କଣ କରିବ ନା, ତମେ ଟିକେ ପୁରା ପାଛୁଡି ଦବ, ମାନେ ଅଳ୍ପ ପରିମାଣରେ ଚୁଡା ଆଣିବ। ତାପରେ -କ୍ଷୀର ପୁରା ମାନେ ଅଧ ଲିଟର ଖଣ୍ଡେ କ୍ଷୀର ଆଣିଥିବ। ତାକୁ ବସେଇକି ତମେ ରଖିଦେଇଥିବ, କ୍ଷୀର ଟାକୁ ବସେଇକି ରଖିଦବ। ତାପରେ କଣ କରିବ ନା, ଚୁଡା ଟା କକୁ ଭଲ ଭାବରେ ପାଛୁଡି ଦବ, ଯେମିତି କିଛି ନଥିବ ଗୋଡି ଫୋଡି ପ ବାଛା ବଛି କରିଦେଇକି ପାଛୋଡି ଦେଇଥିବ, ତାପରେ ଚୁଡ଼ା ଟାକୁ ଧୋଇଦବ ଧୋଇଦେଲା ଏଇ ଯୋଉ କ୍ଷୀର ତମେ ବସେଇଛ, ସେ କ୍ଷୀର କଣ କରିବ ନା ଢାଳି ଦବ। ଚୁଡା ଟାକୁ ଢାଳିଦବ, ଚୁଡା ଟା ଢାଳିଦଲା ପରେ ଉଁ, ତମର ଗୁଜୁରାତି କଳେଇଚ ଆଉ ଏ ଯୋଉ ତେଜ ପତ୍ର ତାକୁ ପକେଇଦବ। ତାପରେ ଘାଣ୍ଟି ଘାଣ୍ଟି ଘାଣ୍ଟି ଘାଣ୍ଟି ତାପରେ ଯଦି ତମର ଖୁଆ ବି ଥିବ। ଖୁଆ। ଖୁଆ ଟିକେ ସେଥିରେ ଦେଇଦବା ତାପରେ ଲୁଣ ସେଇ ପରିମାଣରେ ଦବ। ତମର ସ୍ଵାଦ ଅନୁସାରେ ଲୁଣ ଆଉ ତାପରେ ଚିନି ଦବ। ତାକୁ ବହୁତ ସମୟ ଘାଣ୍ଟିବ ତ ଟିକେ ଲାଲ ଅଂଶ ହେଇ ଆସିଥିବ ଲାଲ ଅଂଶ ହେଇଯିବ ଚୁଡା ଟା ପୁରା ମାନେ ଖଷିରି ଟାଇପ ର ଦେଖ ଯାଉଥିବ ଖ୍ଷିରି ଟାଇପ ର ଦେଖା ଯାଉଥିବ। ସେଇଟାରେ ତାକୁ ଦେଖିବ ଯେ ପୁରା ଫିଟି ଯାଇଥିବ ଚୁଡ଼ା ମ ଫିଟି ଯାଇକି ମାନେ କ୍ଷୀର ଆଉ ଖୁଆ ହେ ତ ପୁରା ମିଶି ଯାଇଥିବ ମିଶିଗଲେ ସେଇଟାକୁ ତମେ କଣ କରିବ ନା। ବାହାର କରି ଆଣିବ ଥଣ୍ଡା କରିବ ଥଣ୍ଡା କଲା ପରେ। ହଁ ତାକୁ ଖାଇବ ଆଉ। ଭଲ ଲାଗିବ ବହୁତ ଭଲ ଲାଗିବ ଆଉ ଗୋଟେ ଗୋଟେ କଦଳୀରେ ଜାଣିଛନ୍ତି ନା? କଦଳୀରେ ଗୋଟେ ହୁଏ କଦଳୀ କି କଣ କଞ୍ଚା କଦଳୀ।
ନା କଦଳୀରେ ମାନେ ଏଟା କଣ ହବ ଖ୍ଷିରରି ନା କଣ?
ସେଟା ତ କ ଖ୍ଷୀରି ହେଇଯାଇ କ ଖ୍ଷୀରି ହେଇଗଲେ ବଢିଆ ଲାଗିବ ସେଇ ଖ୍ଷୀରିଟା। କିନ୍ତୁ କଞ୍ଚା କଦଳୀରେ ନାଇଁ ନାଇଁ କଦଳୀରେ ନୁହଁ ସେଇଟା ଚୂଡାରେ। କଦଳୀ କଥା କହୁଛି କଦଳୀ କି ଆଣିବ ଭାରି ଧୋଇ। ଧୁଆଇ ଦେଇଦେଲ ତା ଚୋ ତାକୁ ବଡ କଦଳୀ ହେଇଥିଲେ ତାକୁ କଣ କ ମାନ ଏକର ମୁଣ୍ଡି ସେକର ମୁଣ୍ଡି କାଟିଦବ। କାଟି ଦେଇେଇକି ଚୋପା ସହିତ ଲାଗିଥିବ ତାକୁ ତିନି ଗଡ କରିଦବ। ତିନି ଗଡ କରିଦବ ଦିଟା କି ତିନିଟା ପିସ୍ ତିନି ଗଡ କରିଦବ ତିନି ଗଡ କଲା ପରେ କଣ କରିବ ନା କଦଳୀ ଟାକୁ ସିଝେଇ ଦବ। ପ୍ରେସର ମାରିଦବ ପ୍ରେସର ଗୋଟେ ହସିରେ ସେ ସିଝିଯିବ ସିଝି ଦିବ ତାକୁ ବାହାର କରି ଆଣିବୁ ତାକୁ ଥଣ୍ଡା କରିଦେଇକି ତା ଚୋପା କୁ କାଢିଦବ। ତା ଚୋପା କ କାଢିଦବ ଚୋପା କାଢିକି ବାହାର କରିଦବ ତାକୁ କଣ କ କରିବ ଚୋପା ତାକୁ ସବୁ ଦଳି ଦବ ଭଲ କି ଉଁ ମାନେ ଚକଡି ଦବ ଚକଡି ଦବ ଲୁଣ ପକେଇବ ତାପ ତାରେ ମସଲା ସବୁ ପ୍ରକାର ମସଲା ପକେଇଦବ ଏମତି ପିଆଜ ରସୁଣ। ହଁ ସେଇଟା ସବୁ ବାଟିକି ରଖିଥିବ ତାକୁ ପକେଇଦବ ତାକୁ ପକେଇକି ଲୁଣ ପକେଇ। ଲଙ୍କାାଗୁଣ୍ଡ ଆଉ ହଳଦୀ ଗୁଣ୍ଡ ପକେଇଦବା ତାକୁ। ଚୁକୁଡାକ ଗୋଟେ କର୍ଣଫ୍ଲାାର ଟିକେ ଆଣିବ କର୍ଣ ଫ୍ାର ରେ ବୁଡେଇ ଦବ। ଗୁଡେଇ ଦେଇକି ତାକୁ ଛାଣିବ ଛାଣିଲା ପରେ- ତାକୁ ଆଣିକି ପୁରା ବରା ଟାଇପ ର ହେଇଯାଇଥିବ। ତାକୁ ଆଣିକି ଖାଇବ ବହୁତ ଟେଷ୍ଟ ହବ ସେଟା ବହୁତ ଭଲ ଲାଗେ। ଖୁମ୍ବ ଆଳୁ କେମିତି ଭାଜନ୍ତି ଜାଣିଛନ୍ତି?
ନାଇଁ।
ଖୁମ୍ବା ଆେଳକୁ କଣ କର କ କୁମ୍ଭ ଆଳୁ।
କହିଲି ଜାଣିଛନ୍ତି କି ଆପଣ ହଁ କେମନ୍ତ କଣ ହୁଏ। ଯା କହିଲେ ଟିକେ କରିବା।
ଆ ଖୁମ୍ବ ଆଳୁ ତାକୁ ଆଣିବ ଧୋଇ ଧୁଆ ଦବ ପରିଷ୍କାର କରିକି କଣ କଣ କାଟିଦବ। କାଟି ଦେଇେଇକି ପରିଷ୍କାର କରିକି ଧୋଇଦବ। ଧୋଇ ଦେଇକି ଥୋଇଦବ ତାପରେ ତା ସହିତ କଣ ନା ଟିକି ଟେ ଉ କମ ପରିମାଣରେ ବେଶି ଦବନି ଉ ରସୁଣ ଆଉ ଉଇ ଏ କଞ୍ଚାଲଙ୍କା ଆଉ ଇଏ ରସୁମ ଏଇ ଯୋଉ ଉଁ ପିଆଜ ଅଳ୍ପ ପରିମାଣରେ ପିଆଜ ଅଦା ଟି ତାକୁ ବାଟି ଦବ ବାଟି ଦେଲା ପରେ ଯଦି ତମ ଇଛା ଯଦି ତମେ ଚାହିଁ ଚାହିଁବ ଯେ ସୋରିଷ ପକେଇବା ପାଇଁ ସେଥିରେ ବି ଟିକେ ସୋରିଷ ଦବ ସୋରିଷ ଦେଇ ବାଟିକି ସୋରିଷଟା ଦେଲେ ଟେଷ୍ଟ ଲାଗେ। ତେଣୁ ତାକୁ ବାଟିକି ଥୋଇଦବା ତାକୁ ଗୋଳେଇବ ସେଇ କଞ୍ଚା ରେ ଆଉ ତାକୁ ସିଝେଇ ନଥିବ କଞ୍ଚାରେ ଗୋଳେଇବ। ତା କଞ୍ଚାରେ ଗୋଳେଇ ଦେଇକି ତାକୁ ତାୱରେ ତାୱା ପକେଇବ କଡେଇ ପକେଇବ ତାୱରେ ତାୱରେ ପକେଇକି ତା ତେଲ ଯେମତି ତାତି ଆସିବ ପୁରା ସିମ ଜାଳ ଜାଳ ରେ ଦେଇ ଥିବ ତା ତେଲ ଯେମିତି ତାତି ଆସିବ ସେଇ ଗୋଟିଏ ଗୋଟିଏ ଗୋଟିଏ ଗୋଟିଏ ଉ ତାକୁ ପକେଇବ ପକେଇଲା ପରେ ତାକୁ ଘୋଡେଇ ଦବ। ଘୋଡେଇ ଦେ ଘୋଡେଇ ଦବ ଘୋଡେଇଲା ପରେ କେତେ ସମୟ ପରେ ହୁଁ। ହଁ ସିଏ ହେଇଯାଇଥିବ ଓଲଟେଇଦବା ତାପରେ ତାପରେ ଓଲଟେଇଦବା ଓଲଟେଇ ଦେଲା ପରେ ଆଉ ଟିକେ ନ ଘୋଡେଇ ଦବ ଟିକେ ଘୋଡେଇ ଦେଲା ପରେ ହେଇଯାଇଥିବ ତମେ ବାହାର କରିକି ଆଣିକି ଖାଇବ ସିଏ ବହୁତ ବଢିଆ ଟେଷ୍ଟ ଦବ ଆ ଛୁଇ କେମିତି ହୁଏ କହିଲେ? ହ୍ୟାଲୋ। ହ୍ୟାଲୋ।